ହ୍ୟାଲୋ। ହ୍ୟାଲୋ।
ମ୍ୟାଡ଼ାମ ନମସ୍କାର।
ହ୍ୟାଲୋ ଆଜ୍ଞା ମ୍ୟାଡ଼ାାମ ନମସ୍କାର। ଆଜ୍ଞା ମ୍ୟାଡ଼ାମ ନମସ୍କାର। ଆଜ୍ଞା କଣ କରୁଥିଲେ ଆପଣ?
କହୁ ନାହାନ୍ତି।
ଆଜ୍ଞା ନମସ୍କାର କଣ କରୁଥିଲେ ଆପଣ?
ଏ ସୋଇ
ଓହୋ।
ମୁଁ ଏବେ ଜଷ୍ଟ ଏଠି ବସିଚି ଆଉ। ଏମିତି ଘର କାମ ସାରି କି
ହଁ ବୁଝିଲି।
ଆଉ ଆପଣଙ୍କର ସେପଟେ କଣ ସବୁ ଟୁରିଷ୍ଟ ପ୍ଲେସ ଅଛି ଆଜ୍ଞା।
ଆମର ଏପଟେ ଆମେ ମୁଁ ତ ଭୁବନେଶ୍ୱରେ ରୁହେ ଆପଣ ଜାଣିଥିବେ ଭୁବନେଶ୍ୱର ଶ୍ଵର ତ ଅଁ ବହୁତ ସାରା ଜାଗା ଅଛି ବୁଲିବା ପାଇଁକା। ଯେମିତିକି ଖଣ୍ଡଗି ଖଣ୍ଡଗିରି ହେଲା ଉଦୟଗିରି ହେଲା। ଆଉ ଖଣ୍ଡଗିରି ପାଖରେ ଖଣ୍ଡଗିରି ଉଦୟଗିରିର ଅ ଇତିହାସ ତ ଜାଣିଥିବେ, ଆମର ରାଜା ମହାମୁ ମହାରାଜା ଖାରବେଳ ଯେତେବେଳେ ଥିଲେ ସେଇ ଟାଇମ୍ ରେ ସେଇଟା ହେଇ ଥିଲା ସେଇ ସମୟରେ। ଖାରବେଳଙ୍କ ସମୟର ସେଇ ଏ ଯୋଉ ଆମର ଖଣ୍ଡଗିରି ଉଦୟଗିରି ଏ ସବୁ ଅଛି ତା ପାଖରେ ଗୁମ୍ଫା ଗୁମ୍ଫା ଆଜ୍ଞା ଉଦୟଗିରିଟା ହାତୀ ଗୁମ୍ଫା ପାଇଁ କଣ ମାନେ ପ୍ରସିଦ୍ଧ ବୋଲି କୁହନ୍ତି। ଆଉ ଖଣ୍ଡଗିରି ରେ ଆମର କୁମ୍ଭମେଳା ବି ହୁଏ ତାକୁ ଐତି ଐତିହାସ ଐତିହାସିକ ଖାରବେଳ ମହୋତ୍ସବ ବି କୁହାଯାଏ। ଯୋଉଟା ମାଘ ମାଘ ମାସରେ ମାଘ ସପ୍ତମୀରୁୁ ଆରମ୍ଭ ହୁଏ। ଦଶ ପନ୍ଦର ଦିନ ଯାଏଁ ପଡେ ଏମାନେ ସବୁ ଓ ସବୁ ଅଲଗା ଅଲଗା ଜିଲ୍ଲାରୁ କି ଜିଲ୍ଲା ବାହାରୁ ସବୁ ଋଷି ମୁନି ଋଷି ମାନେ ଆସିକି ସେଠି କରନ୍ତି ଯୋଉ ଧ୍ୱନି ଗୋଟେ ଜଳେ। ମାନେ ଯଜ୍ଞ ଟାଇପ ର ଯଜ୍ଞ ଭଳିଆ କରିକି ସୃଷ୍ଟି କରନ୍ତି। ହଉ।
ସାରା ମାନେ ଏମିତି ସବୁ ଦୋକାନ ଫୋକାନ ବି ଆସେ ଯା
ହଁ ହଁ ହଁ ଯାତ୍ରା ଯୋଉ ଆମର ଯାତ୍ରା ପାର୍ଟି ହେଲା ଯାତ୍ରା ପାର୍ଟି ପଡେ। ଆଉ ବହୁତ ମାନେ ଆଗ ଏବେ ତ ବହୁତ ସବୁ ଜାଗାରେ ସବୁ ସମୟରେ ଦୋକାନ ବଜାର ପଡୁଚି। କିନ୍ତୁ, ସେ ସମୟରେ ସେଟା ଯ ଯୋଉ ବର୍ଷର ଆରମ୍ଭ ହେଲାଣି ବ ଲୋକ ବର୍ଷକୁ ଥରେ ମାନେ ଅପେକ୍ଷା କରିଥାନ୍ତି ଯେ ଖଣ୍ଡଗିରି ମାନେ ସେ ଯୋଉ ଖାରବେଳ ମହୋତ୍ସବ ହବ। ଆମେ ସେଇଠି କି ଯିବୁ ସେଇଠୁ ସବୁ କିଣାବିକା କରିବୁ। ନ ମାନେ ବହୁତ ମାନେ ଆପଣ ଲୁହା ଜିନିଷଠୁ ଆରମ୍ଭ କରିକି ଘରକରଣା ଜିନିଷ ଯାହାବି ପ୍ଲାଷ୍ଟିକ ଜିନିଷ କାଚ ଜିନିଷ ତ ଘର ସଜେଇବା ପାଇଁ ଯାହା ଜିନିଷ ହେଲା କି ଉଁ ଯୋଉ ଡାଲା, କୁଲା, ବାଉଁଶିଆ ଆମର କୁହନ୍ତି ଛାଞ୍ଚୁଣୀ। ଏ ଝାଡୁ। ସବୁ ପ୍ରକାର ମିଳେ। ଲୋକ ବର୍ଷେ ମାନେ ବର୍ଷକୁ ଥରେ ସେ ପ ମାନେ ପଡେ ସବୁଠୁ ବଡ଼ ଜାତ କହିଲା ବେଳେ ସେଟା ପଡେ। ତ ସେଟା ସମସ୍ତେ ଅନେଇଥାନ୍ତି ସେଇ ବର୍ଷକୁ ପଡିଲେ କିଣିବେ ବୋଲି।
ୟା ଆ ତାପରେ ଆମର ବି ସେଠି ବୋଧେ ମାନେ ମାନେ ବହୁତ କମ୍ ରେଟ ରେ ବି ଭଲ ଜିନିଷ ତ ସବୁ ପାଇପାରନ୍ତି ଆମର ଯୋଉ ସବୁ ମାନେ ଆଜ୍ଞା, ସେଇଟା ବି ମୁଁ ଶୁଣିଥିଲି।
ଆଜ୍ଞା ଆପଣ କେବେ ଆସିଚନ୍ତି ନା ଆସିନାହାନ୍ତି?
ମୁଁ ଏମିତି ଆସିଥିଲି ବୁଲିବାକୁ ଖଣ୍ଡଗିରି ତ ହେଇଗଲାଣି ଦୁଇ ବର୍ଷ। ଆଉ ଆମେ ସେ ପାଖରେ ରହୁଚୁ ତ ମୁଁ ଏମିତି ଆସିଥିଲି ଗୋଟେ ଥର ଟାଇମ୍ ତ ହୁଏନି କେତ ସେ ଏମିତି ଆସିବାକୁ ଏମିତି ଭୁବନେଶ୍ୱରରେ ବହୁତ ତାରା ମାନେ ଆଜି ହେଲା ଏଠି ଖଣ୍ଡଗିରି ମେଳା ହେଲା ଆଜି ଆଦିବାସୀ ମେଳା ଏମିତି ତ ବହୁତ
ହଁ ହଁ ହଁ ବହୁତ ସବୁ ମାସରେ ଆପଣ ପାଇବେ ମ୍ୟାଡାମ୍। ତୋଷାଳୀ ପଡିଲା। ଖଦି ମେଳା ପଡିଲା।
ଆଜ୍ଞା, ଆମ ତ ଏପଟେ ଯୋଉ ଅଛି। ପ୍ରଦର୍ଶନୀ ପଡ଼ିଆ ଯୋଉ ସେପଟେ ଆମର ତ ସବୁବେଳେ ସେଠି ଆମର କିଛି ନା କିଛି ବି ମେଳା
କିଛି ନା କିଛି ପଡ଼େ ହଁ ଠିକ୍ କଥା ମ୍ୟାଡାମ। ଆଉ ଖଣ୍ଡଗିରି ପାଖରେ ଗୋଟେ ଅଛି ଜୟଦେବ ଯୋଉ ଗାର୍ଡେନ୍ ଟାଇପ ର ହଁ ଜୟଦେବ ବା ଟିକା କୁହନ୍ତି, ସେଠି ଛୋଟ ପିଲାଙ୍କର ଖେଳିବା ପାଇଁକା ଭଲ ପାର୍କ ଭଳିଆ ଅଛି। ଏ ଆଉ କୃତ୍ରିମ ଝରଣା ବି ବନା ହେଇଚି ତା ଭିତରେ, ଲୋକ ଯାଇକି ତା ଭିତରେ ସବୁ ଭୋ ଜି ମାନେ ଅ ଶୀତ ଦିନ ହେଲେ ଆପଣ ସେଠି ଜାଗା ପାଇବେନି, ଏତେ ଗହଳି ରୁହେ ନା? ପେଣ୍ଡାଲ ସବୁ ନେଇଯାଆନ୍ତି। ଜୟଦେବବାଟିକା ଭିତରେ ଖଣ୍ଡଗିରିରେ ବି କରନ୍ତି ଲୋକ ଭୋଜି, ଆଉ ଏ ଏବେ ବୋଧେ ଛାଡୁନାହାନ୍ତି ଖଣ୍ଡଗିରି କି ଆଗରୁ ଟିକେଟ୍ ନହେଲା, ଉଦୟଗିରି ଗୋଟେ ଟିକେଟ୍ ଅଛି। ଆଗରୁ ଖଣ୍ଡଗିରିରେ ନଥିଲା କିନ୍ତୁ ଏବେ ବି ଦି ପଟେ ଟିକେଟ୍ ନଉଚନ୍ତି। ଆଉ ଜୟଦେବ ବାଟିକା ଭିତରେ ବି ଭୋଜି କରିବା ପାଇଁ ହେଲେ, କି ବୁଲିବା ପାଇଁ ହେଲେ ସେଇଠି ବି, ମାନେ ଶୀତ ଦିନେ ଆପଣ ଜାଗା ପାଇବେନି, ଏତେ ଗହଳି ସେଠି ରୁହେ ଯେ, ସ ମୁଁ ପେଣ୍ଡର ବୁଝି ଚାଲଚି ତ, ଆଉ ଗୋଟେ ଆନନ୍ଦ ବନ ବି
ଆଜ୍ଞା, ମୁଁ ଏଇନା ପଚାରିଥାନ୍ତି ଆପଣଙ୍କୁ, ଗୋଟେ ଆନନ୍ଦବନ ବୋଲି ସେପଟେ ଆମ୍ ରିି ହସ୍ପିଟାଲ ପଟେ ଗଲେ ଆଜ୍ଞା।
ହଁ ହଁ, ସେଇ ହସ୍ପିଟାଲ ପଟେ ଗଲେ ଖୋଲା ହେଇଚି, ସେଇଟା ଏବେ ଦୁଇ ତିନି ବର୍ଷ ହବ ଖୋଲିଚି, ବେଶୀ ଦିନ୍ ବି ହେଇନି।
ଆଜ୍ଞା। ସେପଟେ ବି ଗୋଟେ ମାନେ ଭଲ ଜାଗା ଏବେ ହେଇଚି, ଜଙ୍ଗଲ ଟାଇପ ର୍ ହେଇକି ଆଜ୍ଞା।
ଗଡ଼, ଆପଣ ଯାଇଚନ୍ତି ସେଠିକି ନା ଯାଇନାହାନ୍ତି?
ମୁଁ ଯାଇନି କେବେ, ଏମିତି ଖାଲି ଦେଖିଚି, ଆଜିକାଲି ତ ସବୁ ଯୋଉଠି ବି ଯୋଉଟା ହେଲେ ଆପଣଙ୍କର
ସେ
ସେଠି ଭୁବନେଶ୍ୱରରେ ହଉ କି, ଯଉଠି ବି ଯାହା ହଉ, ଆଗ ତ ସୋସିଆଲ ମିଡିଆରେ ଆସିଯିବ।
ସୋସିଆଲ ମିଡିଆ, ହଁ ହଁ ହଁ, ନିହାତି, ଆପଣ ଥରେ ଆସନ୍ତୁ। ଆନନ୍ଦ ମନରେ, ମାନେ ତ ଆପଣ ପାଇବେ, ପ୍ରକୃତିକି ପୁରା ଭରପୁର, ମାନେ ମନ ଭରିକି ସେ ଉପଭୋଗ କରିବେ, ହଁ ହଁ। ପୁରା ଭଲ ଭାବରେ, ଏ ବହୁତ ଗଛ ଲାଗିଛି। ତା ଭିତରେ ବହୁତ ଔଷଧୀୟ ଗଛ ବି ଲାଗିଛି ଆପଣ ପାଇବେ, ଆଉ ଯୋଉ ଯାହାର ମନେକର କିଏ ପାରାଲିସିସ୍ ଅଛନ୍ତି ଯୋଉ କୁହନ୍ତି ତାଙ୍କୁ ଖାଲି ପାଦରେ ଚାଲିବା ପାଇଁକା, ସେଠି ଖାଲି ପାଦରେ ଚାଲିବା ତା ପାଇଁକା ଯୋଉ ଗୋଡି ବାଲା ପଥର ଗୋଲ୍ ଗୋଲ୍ ଏମତି ପଥର ବାଲା ସେମିତିଆ ରାସ୍ତା ବି ବନା ହେଇଚି, ସେଇ ରାସ୍ତାରେ ମାନେ ସେଠି ସେଠିକେ ଲୋକ ସକାଳୁ ଯାଆନ୍ତି ବି ଯୋଉ ପ୍ରାତଃ ଭ୍ରମଣ କୁହନ୍ତି ଆମର, ହଁ ପ୍ରାତଃ ଭ୍ରମଣ କରିବା ପାଇଁକା, ସନ୍ଧ୍ୟା ବେଳେ ବି ସେ ତ ସକାଳ ରୁ ସନ୍ଧ୍ୟା ପାଞ୍ଚଟା, ୟା ସାଢେ ପାଞ୍ଚଟା ଯାଏ ଖୋଲା ରହୁଛି। ଆଉ କିନ୍ତୁ ଆପଣ ଯାଇ
ଆରାମସେ ବୁଲିବା ପାଇଁ ବି ଜାଗା ଅଛି, ଫଟୋ ଯୋଉମାନେ ଏ କରୁଚନ୍ତି, ଫଟୋ ସୁଟ୍ କରୁଚନ୍ତି, ଫଟୋ ଉଠେଇ ପାରିବେ। ଆଉ ବୁଲାବୁଲି କରିବା, ତା ଭିତରେ ଗୋଟେ କୋରାପୁଟ କା କାଫେ ବୋଲି ଅଛି କଫି ଯୋଉଟା ମିଳେ, ଏ ସେ ଗୋଟେ ଦୋକାନ୍ ଟେ ବି ଅଛି ସେଇଠି। ଆଉ ସବୁଠୁ କମ୍ ପଇସା, କମ୍ ପଇସା ର ଟିକେଟ ଗୋଟେ ମ୍ୟାଡାମ୍, ପାନ୍ ପାଞ୍ଚ ଟଙ୍କା ମାତ୍ର, ଆମର ତ ଘରୁ ବାହାରିଲେ ଶହେ ଟଙ୍କା, ଦୁଇଶହ ଟଙ୍କା, ପାଆଁଶ ଟଙ୍କା ବି ଖର୍ଚ୍ଚ ହେଇଯାଉଚି, ତ ଆପଣ କିନ୍ତୁ ପାଞ୍ଚ ଟଙ୍କାରେ ଯଦି ଏତେ ଭଲ ଜିନିଷ ଉପଭୋଗ କରିବାକୁ ମିଳୁଚି ତା ଭିତରେ ହଁ ମ୍ୟାଡାମ ତା ଭିତରେ ଅଛି ପୁଣି ଝରଣା ଅଛି। ଝରଣ ରୁ ପାଣି ଆସିକି ପୋଖରୀ ଭଳିଆ ସେଠି ବନା ହେଇଛି କୃତ୍ରିମ। ଆଉ ସେଠି ବତକ ମାନେ ହଂସ ଟାଇପ ର ସେମାନେ ବୁଲୁଥିବେ। ଉ ବ୍ରିଜ କରାହେଇଛି ସେଇଠି ତମେ ବହୁତ ଭଲ ଜିନିଷ ପାଇବେ ତା ଭିତରେ ବୁଲିବାକୁ ଯିବେ ଯଦି ଆନନ୍ଦ ବନ ଅ ଭଲ ରହୁଛି ଆଉ ତାପରେ ରହିଲା ଆମର ପାଖାପାଖି ମୁଁ ଏ ଜାଗା କହୁଛି ଧଉଳିଗିରି ଗୋଟେ ଅଛି। ଆପଣ ଧଉଳି ବି ଯାଇପାରିବେ। ସେଇଟା ବି ଏଇ ଆମର ରାଜା ଅଶୋକ ଯେତେବେଳେ ଥିଲେ ଯିଏ ଚଣ୍ଡାସକରୁ
ସ୍ତୁପ ଅଛି ସେପଟେ ଆମର ଧଉଳି
କୋଉଟା କି ଏ ରାଜା ଅଶୋକ ଚଣ୍ଡାଶୋକ ରୁ ଧର୍ମାଶକ ପାଲଟି ଯାଇଥିଲେ।
ମାନେ ଏତେ ମାନେ ଲୋକଙ୍କ ମୃତ୍ୟୁ ହେଇଥିଲା। ଅ ସେ ଦୟା ନଦୀ ଟା କଣ ରକ୍ତର ନଦୀ ହେଇକି ମାନେ ଇତିହାସରେ ଆମେ ଯାହା ପଢିଛେ ଶୁଣିଛୁ ଲୋକମାନଙ୍କଠୁ କି ଘରେ ବି ଆମକୁ ସେମାନେ କହିଛନ୍ତି ସେ ଜିନିଷ ଟା ଯେ ନଦୀଟା କୋହୁଠି ନା ସେଠି ରକ୍ତର ନଦୀ ବହିଥିଲା। କିନ୍ତୁ ତାପରେ ସେ ଧର୍ମକୁ ଏମିତି ବିଶ୍ଵାସ କଲେ ଯେ ସେଇଟା ବୁଦ୍ଧଙ୍କର ଇଏ ହେଇକି ଆମର ଶାନ୍ତି ସ୍ତୁପ ବୋଲି ଶାନ୍ତିସ୍ତୂପ ବୋଲି କହୁଛନ୍ତି ଧଉଳି ଶାନ୍ତିସ୍ତୂପ ଆଉ ପାଖରେ ତ ନଦୀ ଟା ଯାଇଛି। ଭଲ ବୁଲିବା ଜାଗା ହେଇଛି ସେଠି ବି ଆପଣ ଭୋଜି ଭୋଜି ପାଇଁ ଫେମସ। ଭୋଜି ପାଇଁ ପ୍ରସିଦ୍ଧ ସେ ଜାଗା ଯାଇକି ଭୋଜି ଭାତ କରିପାରିବେ ସନ୍ଧ୍ୟାବେେଳେ। ସେଠି ରଜ ଟାଇମ ରେ ବି ରଜ ମହୋତ୍ସବ ପଡେ ବହୁତ ଭଲରେ ରଜ ମହୋତ୍ସବ ହଁ ମ୍ୟାଡାମ ସେଠି ରଜ ମହୋତ୍ସବ ପଡେ ବହୁତ ଭଲରେ ପାଳନ କରାହୁୁଏ ରଜ ମହୋତ୍ସବ ତିନି ଦିନ ଧରିକି ସେଠି କରନ୍ତି ସବୁ ପ୍ରକାର ପ୍ରକାର ଦୋଳି ବଡ ବଡ ଦୋଳି ରାମ ଦୋଳି ଆଉ ସବୁ ଝୁଲା କି ସେ ଯୋଉ ଛୋଟ ପିଲାଙ୍କ ଟ୍ରେନ ଏ ସବୁ ପଡେ ତା ସହିତ ଆମର ଯୋଉ ହରେକ ଜିନିଷ ସବୁ ମିଳେ ଝିଅ ମଙ୍କର ଝିଅ ମାନଙ୍କର ସ୍ତ୍ରୀ ଲୋକ ମାନଙ୍କର ଚୁଡ଼ି ହେଲା ଚପଲ ହେଲା। କି ଘରକରଣା ଜିନିଷ କିଛି ବି ସେଇ ସବୁ ଦୋକାନ ଆଉ ବହୁତ ସାରା ଖାଇବା ଦୋକାନ ବି ପଡିଥାଏ ମ୍ୟାଡାମ ଆଉ ତା ସହିତ ସବୁ ଠୁ ମାନେ ମନକୁ ଛୁଏଁ ଏଇ ଜିନିଷ ଟା ଯେ ସାଂସ୍କୃତିକ କାର୍ଯ୍ୟକ୍ରମ ଗୋଟେ ମାନେ ଷ୍ଟେଜ କରିକି ସେମାନେ କୋଉ ଗୋଟେ ଗାଈ ଶିକା ହେଲା କି ଗାୟକ ହେଲା ତାଙ୍କୁ ଡାକେଇିକି ସେମାନେ କରନ୍ତି ସେଇ ପ୍ରୋଗ୍ରାମ ଟା ତିନି ଦିନ ଯାଏଁ ହୁଏ ସେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଟା ବହୁତ ଭଲ ଲାଗେ ମ୍ୟାଡ଼ାମ।
ଆଜ୍ଞା ତାପରେ ତ ପୂର୍ବ ଆଉ ଟିକେ ଏପଟକୁ ଆସିଲା ବେଳକୁ ଆମର କେଦାର ଗୌରୀ ମନ୍ଦିର।
କେଦାର ଗୌରୀ ମନ୍ଦିର ଅଛି ମୁକ୍ତେଶ୍ଵର ମନ୍ଦିର ଅଛି ରାଜାରାଣୀ ମନ୍ଦିର ଅଛି। ଏ କେଦାରଗୋରି ପାଖରେ ହଁ ହଁ ସେଠି ଗୁଆଝର ବୋଲି ଗୋଟେ ଜାଗା ଅଛି ବିନ୍ଦୁସାଗର ଅଛି ଆପଣ ବହୁତ ସାରା ଜାଗା ବୁଲି ପାରିବେ ଆଉ ସବୁଠୁ ଭଲ ଜିନିଷ ରହିଲା ନନ୍ଦନ କାନନ ଯାଇପାରିବେ। ଆଉ ଏବେ ତ ଗୋଟେ ଆମର ଏୟାରପୋର୍ଟ ଅ ଏୟାରପୋର୍ଟ ଟା ବି ପାଖରେ ରହିଲା ଆଉ ବିଜୁ ଆମର ବିଜୁ ପଟ୍ଟନାୟକ ଯିଏ ଆମର ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଓଡିଶାର। ଅଁ ସେ ତ ଏବେ ନାହାନ୍ତି ମରିଗଲେଣି ସିଏ ଯୋଉ ବିମାନରେ ଯେ ଯିବା ଆସିବା କରୁଥିଲେ ଡାକଟା ସେଇଟା ବି ଆଣିକି ସେମାନେ ଏବେ ଆମର ରଖି ଦେଇଚନ୍ତି ହଁ ସେଇଟା ବି ଗୋଟେ ବୁଲିବା ହଁ ଷ୍ଟାଚୁ ନୁହେଁ ସିଏ ଅଡିଓ ମାନେ ଯୋଉଥିରେ ସେ ବିଜୁ ବାବୁ ଆମର ବୁଲୁଥିଲେ ତାଙ୍କର ସବୁଆଡେ ବି ସେଇ ବିମାନରେ ଯେ ଯିବାସିବା କରୁଥିଲେ ଅଲଗା ଅଲଗା ରାଜ୍ୟକୁ କି ଅଲଗା ଅଲଗା ଦେଶକୁ ସେଇଟା ଆମର କଲିକତା ରେ ଥିଲା ସେଇଟା ସେମାନେ କଲିକତାରୁ ଆଣିକି ଏବେ ସେଇଟା ରଖିଚନ୍ତି ଏ ଯେମିତି ଆମର ସଂଗ୍ରହାଳୟରେ ସଂଗ୍ରହ କରିକି ଜିନିଷ ରଖାଯାଏ ସେମିତି ଏୟାରପୋର୍ଟ ବାହାରେ ସେଇଟା ଅଛି। ତ ସେଇ ଜାଗା ମାନଙ୍କ ସେଠି ଲାଇଟ ଫାଇଟ ବି ଲଗା ହେଇଯାଇଛି ପାର୍କ ଭଳିଆ ବି ହେଇଚି। ହଁ ସନ୍ଧ୍ୟା ଟାଇମ ରେ ଯାଇକି ବି ସେଇ ଜାଗା ବି ବୁଲିକି ଆସିପାରିବେ। ଦେରସ ଭଲ ଭଲ ଜାଗାଟା ହେଇଚି ମ୍ୟାଡାମ। ଆପଣ ଭୁବନେଶ୍ଵର ବାକି ରହିଲା ଏପଟେ ହଁ ଯାଇପାରିବେ କଣ ନନ୍ଦନକାନନ ବି ରହିଲା ମ୍ୟାଡାମ।
ହଁ ନନ୍ଦନକାନନ ତ ଆମର ଆମେ ଯାଇଥିଲୁ ସେଠି ତ ବହୁତ ସାରା ମାନେ ପୁ ପଶୁ ପକ୍ଷୀ ଜୀବଜନ୍ତୁ
ସବୁ ନୂଆ ପଳେଇ ଆସିଛି ମ୍ୟାଡାମ ଆପଣ ଯିବେ ବହୁତ ଭଲ ଲାଗିବ ନନ୍ଦନକାନନ ଯଦି ବୁଲୁଚ
ତା ଭିତରେ ମାନେ ବୁଲିଲେ ଗୋଟେ ଦିନ ପୁରା ଲାଗିଯିବ ହେଲେ ଆପଣ ସବୁ କିିଛି ଦେଖିପାରି
ଦେଖି ପାରେ ସବୁ କିଛି ଦେଖି ପାରିବେନି ଠିକ୍ କଥା ବହୁତ ଜିନିଷ ଅଛି ଆପଣ
ଏବେ କେତେ କେ ନୂଆ ନୂଆ ସବୁ ଆସିଲାଣି ମୁଁ ତ ଏବେ ଯାଇନି ବହୁତ ବର୍ଷ ହେଇଗଲାଣି ତିନି ଚାରି ବର୍ଷ ପାଞ୍ଚ ବର୍ଷ ତଳେ ଯାଇଥି
ମୁଁ ଏବେ ଦୁଇ ମାସ ଆଗରୁ ଯାଇଥିଲି ମ୍ୟାଡ଼ାମ। ଜଙ୍ଗଲ ସଫାରୀ ବି କଲି ମୁଁ ମୋ ଜୀବନରେ ମୁଁ ଜଙ୍ଗଲ ସଫାରୀ ଯାଇନଥିଲି କେବେ। ପ୍ରଥମ ଥର ପାଇଁ କଲି ମାନେ ବହୁତ ମିନିମମ ପଇସା ଥିଲା କମ ପଇସା। ଶହେ ଦେଢଶହ ଟଙ୍କାରେ ଅ ଦେଢଶହ ଟଙ୍କାରେ ଭାଲୁ ସଫାରୀ ବାଘ ସଫାରୀ ସିଂହ ସଫାରୀ ତିନିଟା ଆଉ ତା ସହିତ ହରିଣ ସଫାରୀ ବି ରହୁଚି। ଆଉ ହରିଣ ଗୁଡାକ ସବୁ ତାରି ଭିତରେ ବି ମାନେ ସେ ଯୋଉ ଅଲଗା ଅଲଗା ବାଘ ସଫାରି ଭିତରେ ବି ଆପଣ ହରିଣ ପାଇବେ ମୟୂର ବି ପାଇବେ ସିଂହ ସଫାରି ଭିତରେ ବି ପାଇବେ। ଭଲ ଜାଗା ଅଛି ମ୍ୟାଡାମ ବୁଲିବା ପାଇଁ ବୁଲି ପାରିବେ ଆପଣ। ଭୁବନେଶ୍ଵର ଆସିଥିବେ ଯଦି ଭଲ ଭଲ ବୁଲିବା ଜାଗା ସବୁ ଅଛି।
ଆଜ୍ଞା। ଓହୋ ମ୍ୟାଡାାମ ଆଜ୍ଞା ଠିକ୍ ଅଛି ଆଜ୍ଞା ଧନ୍ୟବାଦ ଆପଣଙ୍କ ସାଙ୍ଗେ କଥା ଦେଇ ବହୁତ ଭଲ ଲାଗିଲା।
ମତେ ବି ବହୁତ ଭଲ ଲାଗିଲା ନମସ୍କାର ମ୍ୟାଡ଼ାମ।
ଆଜ୍ଞା।